ବନ୍ଧୁ ପ୍ରଣାମ୍।
ବନ୍ଧୁ ପ୍ରଣାମ୍।
ବନ୍ଧୁ କଁ କରୁଚନ୍ତି?
ଟିକେ ଏବେ ଏକ ବାହାର ରାଜ୍ୟରୁ ଜଣେ ବନ୍ଧୁ ଆସିଥିଲେ।
ହଁ ବନ୍ଧୁ।
ତ ସିଏ ଟିକେ ଯୋଗାଯୋଗ କରିଥିଲେ କି ସିଏ ଏକୁଟିଆ ଅଛନ୍ତି। ଏକ ଭଡା କକ୍ଷରେ।
ହଁ ବନ୍ଧୁ।
ତାଙ୍କ କତିକିି ଟିକେ ଯାଇଛି ଆଜ୍ଞା।
ଓହୋ ଆଉ ବନ୍ଧୁ କଁ ଖାଇବା ଖାଇସାଇଲାଣି ନା ଖାଇନାହାନ୍ତି?
ନାଇଁ ଏବେ ସେ ଯୋଉ ଅନ୍ୟ ରାଜ୍ୟର ବନ୍ଧୁଙ୍କ ପାଖରୁ ଆସିଲି ମୁଁ।
ହଁ ବନ୍ଧୁ।
ସିଏ କହିଲେ କି ଟି ଟିକେ ମୋ ପାଖରେ ଖାଇଦେଇ ଯାଅ ମୁଁ କହିଲି ନାଇଁ ଘରେ ସମସ୍ତେ ଅପେକ୍ଷା କରିଥିବେ।
ଏବେ ତାଙ୍କ ପାଖରୁ ମୁଁ ଫେରିଲି।
ଘରକୁ ଆସିଲେଣିି ନା ବନ୍ଧୁଙ୍କ ପାଖରେ ଅଛନ୍ତି?
ନାଇଁ ନାଇଁ ଘରୁ ଘରୁକୁ ଆସିଗଲିଣି କୁହନ୍ତୁ।
ଆଉ ବନ୍ଧୁ ଦିହ କେମିତି କଁ ଅଛି ବନ୍ଧୁ, ଦେହ କେମିତି ଅଛି ଦେହ।
ଦେହ ଭଲ ଅଛି ଆଉ ଆପଣଙ୍କର?
ବନ୍ଧୁ କଁ କହିବି ଦେହ ଟିକେ ଭଲ ଲାଗୁନି ଆଉ।
କଣ ହେଇଚି?
ବନ୍ଧୁ କଁ କହିବି କାଲି ଗୋଟେ ଯାଇଥିଲୁ ଗୋଟେ ବାହାଘରକୁ ଯାଇଥିଲୁ ବନ୍ଧୁ ଏତେ ପ ହଁ ବିବାହ ଘରକୁ ଯାଇଥିଲୁ ବନ୍ଧୁ ସେ ଏତେ ଜୋର ତାଙ୍କର ଯୋଉ ଶବ୍ଦ ପ୍ରଦୂଷଣ ହୋଉଥୁଲା। ଯୋଉ ଆମ ସେଇଥିରେ ବନ୍ଧୁ ମାନେ କାନୁକୁ କିଛି ବନ୍ଧୁ ଶୁଭୁନି କାନ ଭିତରେ ଖାଲି କୁଁ କୁଁ ଯୋଉ ସାଉଣ୍ଡ ବନ୍ଧୁ ହୁଏ। କାନ ଭିତରେ କାଲି ସେମିତି ଗୋଟେ ଅଲ୍ଗା ପ୍ରକାର ଧୋନୀ ଶୁଭୁଛି।
ଆଜ୍ଞା ଉଁ ଡାକ୍ତର ବାବୁଙ୍କ ସହ କିଛି ପରାମର୍ଶ କରିଥିଲେ?
ନା ପ ନା ପରାମର୍ଶ ତ ନେଇନି ବନ୍ଧୁ। କାରଣ କାଲି ଆମେ ଏଇ ଆସିଲୁ ଟିକେ ରାତି ଟିକେ ବୋହୁତ୍ ହେଇଯାଇଥିଲା ତାପରେ ଆମେ ଆସିଲୁ ସେ ଯୋଉ ଗାଡି ଯୋଉ ଏ ଯୋଉ ଶବ୍ଦ ପ୍ରଦୂଷଣ ହେଲା ଯେ ବନ୍ଧୁ
ଆଜ୍ଞା।
ଯାହା ହୋଉଚି ମୋ ସାଙ୍ଗ ମାନଙ୍କର ବି ବନ୍ଧୁ ସେଇୟା ହୋଉଚି ସେଥିପାଇଁ ଆମେ କେହି ଡାକ୍ତରଙ୍କ ପରାମର୍ଶ ନେଇନୁ। କିନ୍ତୁ ଘରେଇ ଉପଚାର ଅନୁସାରେ ବନ୍ଧୁ ଟିକେ ନଡିଆ ତେଲ କାନରେ ଟିକେ ବନ୍ଧୁ ପକେଇଛୁ। ଆପଣଙ୍କର ଏମିତି କେବେ ହେଇଛି କି ବନ୍ଧୁ?
ନିହାତି ନିହାତି ଆମେ ଯେଉଁ ବିବାହ ଘର ମାନଙ୍କୁ ଯାଉ
ହଁ ବନ୍ଧୁ।
ତ ସେମାନେ ବରଯାତ୍ରୀ ଆକାରରେ ଏକ ସଙ୍ଗୀତ ସଭ୍ୟ ଡକେଇଥାନ୍ତି
ହଁ ବନ୍ଧୁ।
ଯାହାକି ଅଧିକ ସବ ଅଧିକ ଉଚ୍ଚ ସ୍ୱରରେ ଗୀତ ପରିବେଷଣ କରନ୍ତି।
ହଁ ବନ୍ଧୁ।
ତ ସେଥିପାଇଁ ସମସ୍ତଙ୍କର ଯେଉଁମାନେ ଆଗ ଧାଡ଼ିରେ ଥାଆନ୍ତି
ହଁ ବନ୍ଧୁ।
ସେଇମାନଙ୍କର କର୍ଣ୍ଣ ଉପରେ କିଛି ପ୍ରଭାବ ପଡେ।
ହୋଉ।
କାରଣ ବିଶେଷ ବିଶେଷ ପ୍ରଭାବରେ ଶବ୍ଦ ବାଜେ ସେଥିପାଇଁ
ହଁ ବନ୍ଧୁ।
କାନକୁ କିଛି ପ୍ରଭାବ ପଡ଼େ
ବନ୍ଧୁ ଆପଣ ଜାଣିଛନ୍ତି ମୁଁ ଆପଣ ତ ଜାଣି ନାଇଁ ମୁଁ ଜାଣିନି ଆପଣଙ୍କୁ କହୁଛି ବନ୍ଧୁ ଆମର ଏଇ ଯୋଉ ବିବାହ ଘର ହେଲା ବେଳେ ଯୋଉ ଆମର ଯୋଉ ଶବ୍ଦ ପ୍ରଦୂଷଣ ହୁଏ। ପୁଣି ବହୁତ ପରିମାଣରେ ହୁଏ। ଯୋଉ ଛୋଟ ଛୋଟ ପିଲାମାନେ ଥାନ୍ତି ଜାଣିଥିବେ ଗ୍ରାମରେ ବୁଲନ୍ତି ସିଏ ଏଇ ଯୋଉ ଗାଡି ଏଇ ଯୋଉ ଯାନ ମାନଙ୍କ ଆସିଲେ ତାଙ୍କ ଆଗକୁ ଆ ମାନେ ପଳାନ୍ତି। ତାଙ୍କର ବନ୍ଧୁ ଦେଖନ୍ତୁ କଣ ହଉଛି। ଏଇ ପିଲାମାନଙ୍କ ମସ୍ତିଷ୍କ ଉପରେ ଆହାର ପ୍ରଭାବ ଅଧିକ। ପଡୁଚି। କାରଣ ଆମର ଯୋଉ ମାନେ ସ ଗୋଟେ ଥାଏ ଆମ କାନ ମାନଙ୍କର ଯେତିକି ଶୁଣିବାର ମାନେ କା ମାନେ ଥାଏ ମାନେ ଏତିକି କ୍ଷମତା ଉପରକୁ ବନ୍ଧୁ ପଳେଇଲେ ସେ ବନ୍ଧୁ ସେ ଛୋଟ ପିଲା ମାନେ ତାଙ୍କ କା ତାଙ୍କର ତ ଛୋଟ କା ମାନେ କାନର ଏତେ ବି ତାଙ୍କ ମାନେ ଆମ ଭଳିଆ ହେଇଯାଇନି ଯେ ସେ ସମ୍ଭାଳି ପାରିବେ ବୁଝିପାରୁଛନ୍ତି ନା ବନ୍ଧୁ। ତାଙ୍କ କାନ ଉପରେ ଅଧିକ ପ୍ରେସର ପଡେ ମାନେ ଅଧିକ ଡ ମାନେ ପ୍ରଭାବ ପଡେ। ସେଥିପାଇଁ ଏଇ ଯୋଉ ଗା ଗ୍ରାମ ମାନଙ୍କରେ ବିବାହ ହଉଛି ଆମ ଗ୍ରାମରେ ଗୋଟେ ନିଷ୍ପତ୍ତି ଆମେ ନେଇଛୁ ଯେ ଏଇ ବିବାହ ହେଲେ ନିଜିଷ୍ଟ କିଛିଟା ଆ ଯନ୍ତ୍ର ଯୋଉ ବାଜେ ତାର ନିୟନ୍ତ୍ରଣ କରିବାକୁ ଆଗେ କଣ ହୁଅନ୍ତୁ ହଁ ହଁ ବନ୍ଧୁ।
ପ୍ରଥମ କଥା ହଉଛି ଆପଣଙ୍କ ଗ୍ରାମରେ ଯଦି ଯାହାକୁ କୁହନ୍ତି ଦାଣ୍ଡ ବିବାହ
ହଁ ବନ୍ଧୁ।
ତ ଦାଣ୍ଡ ବିବାହରେ ବର ପକ୍ଷ କିଛି ଆଧୁନିକ ଯନ୍ତ୍ର ନେଇଥାନ୍ତି। ରାତ୍ରି ବାହାଘର ପାଇଁ ବୁଝିଲେ। ତ ସେଥି ଯଦି ଆପଣ ଆପଣ ଙ୍କର ଘରେ ଥିବା ଛୋଟ ପିଲାମାନଙ୍କୁ କି କିମ୍ବା ବୟସ୍କ ଲୋକମାନଙ୍କୁ ଟିକେ ଦୂରେଇ ରଖିବେ।
ହ ବନ୍ଧୁ।
ବୁଝିଲେ ନା
ହଁ ନା ନା ଆମ ଗ୍ରାମରେ ଏ ଏଇ କାଲି ଯୋଉ ମୋ ସାଙ୍ଗେରେ ଆମ ସାଙ୍ଗ ମାନଙ୍କ ସାଙ୍ଗରେ ଯୋଉ ପରିସ୍ଥିତି ହେଲା ମୋର ଏକା ବନ୍ଧୁ ଦଶ ଗୋଟି ସାଙ୍ଗ ମାନଙ୍କ ସାଙ୍ଗରେ ବି ଏମିତି ହେଇଛି। ଆଉ କିଛିଟା ଛୋଟ ପିଲାମାନାନଙ୍କ ସାଙ୍ଗରେ ବି ଏମିତି
ତ ଶୁଣନ୍ତୁ ଆ ହା ଆମ୍ଭମାନଙ୍କ ବୟସ ଅନୁସାରେ ଏ ଶବ୍ଦର ନିୟନ୍ତ୍ରଣ ଟା ଆମେ କିଛି ସମୟରେ ସଠିକ୍ ହେଇଯିବ ବୁଝିଲେ। ଆମକୁ ଯଦି ଏବେ ଆମ କାନକୁ କିଛି ଅଳ୍ପ ଶବ୍ଦ ଆସୁଥାଏ
ହଁ ବନ୍ଧୁ।
ବା କିଛି ପ୍ରଭାବ ପଡ଼େ ଆମ କର୍ଣ୍ଣ ଉପରେ।
ହଁ ମିତ୍ର କୁହନ୍ତୁ।
ତ ଇଏ ନିୟନ୍ତ୍ରଣ ହୋଇଯାଇପାରେ ଏକରୁ ଦୁଇ ଦିନ ମଧ୍ୟରେ।
ଶୁ ବନ୍ଧୁ ଶୁଣନ୍ତୁ ଏ ତାମାନେ ନୁହଁ ଯେ ଆର କିଛି ଉପଚାର ଆମେ କରିବାନି। ଆମ ଗ୍ରାମ ମାନରେ ଦେଖନ୍ତୁ ଆମ ଗ୍ରାମରେ ବନ୍ଧୁ ଆମର ଉପଚାର କରିବା ପାଇଁ ଆଜି ଆମେ ଆମ ଗ୍ରାମରେ ସନ୍ଧ୍ୟା ସମୟରେ ବୈଠକ ଗୋଟେ ଡାକିଚୁ। ବୈଠକରେ ଆମେ ଏକ ପ୍ରସ୍ତାବ ଦବୁ ଯେ ଆ ଆ ଏତେ ଜୋରରେ ଯୋଉ ଶ ଶବ୍ଦ ପ୍ରଦୂଷଣ ହଉଚି ମାନେ ବୃଦ୍ଧ ଲୋକ ଙ୍କ ଠୁ ଆରମ୍ଭ କରି କୁନି କୁନି ପିଲାଙ୍କ ପାଇଁ ତାଙ୍କ ଉପରେ ଅଧିକ ପ୍ରେସର ମାନେ ଅଧିକ ଚାପ ପଡୁଚି ହଁ। ସେଥିପାଇଁ ଦୟାକରି କିଛି ଯୋଉ ମାନଙ୍କର ବିବାହ ହଉ କି କାହାର କି କେହି ଏଗାର କାମ ହଉ କି କାହାର ମାନେ ବ୍ରତ ଘର ହଉ ସେମାନଙ୍କୁ କୁହାଯିବ ଯେ କିଛିଟା ନିର୍ଦ୍ଦିଷ୍ଟ ମାନେ ଏ ଶବ୍ଦରେ ଆପଣ ବଜା
ଆଜ୍ଞା ନିର୍ଦ୍ଦିଷ୍ଟ ଶବ୍ଦ ର ପ୍ରୟୋଗ କରନ୍ତୁ।
ହଁ ଆପଣଙ୍କୁ କଣ ଲାଗୁଚି ଏ ଆମେ ଏଇ ଯୋଉ କାମ ଟା କରିବୁ ଆପଣଙ୍କୁ ଲାଗୁଚି ଏଇଟା ସପ୍ ମାନେ ସଫଳତା
ନାଇଁ ସମ୍ପୂର୍ଣ୍ଣ ଶୁଣନ୍ତୁ ସ ସମ୍ପୂର୍ଣ୍ଣ ଆପଣ ଯାହାବି କରୁଛନ୍ତି ସମ୍ପୂର୍ଣ୍ଣ ସମାଜ ଉପରେ ଏହା ଏକ ଭଲ ପ୍ରଭାବ ପକେଇବ।
ହଁ ବନ୍ଧୁ। ନା ମୁଁ ଆ ବନ୍ଧୁ ଆପଣଙ୍କୁ କହିବାର କାରଣ ଏଇ ମୁଁ ପ୍ରଥମେ କହି ମୋ ବନ୍ଧୁଙ୍କୁ ମୁଁ ପଚାରେ ମୋ ବନ୍ଧୁ ଯଦି କହିବେ ହଁ ଏଥିରେ କିଛି ସଫଳତା ମିଳିପାରିବ ତାହେଲେ ଆମ ଆମ ଗ୍ରାମର ବୈଠକରେ ଏଇ କଥାଟି ଆମେ ଆଜି ଆଲୋଚନା କରିବୁ। କାରଣ ଆଜି ରହିଚି କୁହନ୍ତୁ କୁହନ୍ତୁ।
ଆପଣ ମୋର ପରାମର୍ଶ ନେଇଥିବାରୁ ମୁଁ ନିଜକୁ ନିଜେ ଧନ୍ୟ ମନେ କରୁଚି। ଏବଂ ମତେ ଖୁସି ଲାଗୁଛି କି ଆପଣ ଏକ ବନ୍ଧୁ ହିସାବରେ ମୋ ଠୁ ପରାମର୍ଶ ନେଉଥିବାରୁ ମତେ ବହୁତ ଖୁସି ଲାଗୁଚି।
ହଁ ବନ୍ଧୁ କୁହନ୍ତୁ।
ଆଜ୍ଞା। ଆ ଆଜିକାଲି ତ ଯୁଗରେ ଆପଣ ଜାଣିଥିବେ କି ଲୋକମାନେ କାହାର ପରାମର୍ଶ ନେବାକୁ ଭଲ ପାଆନ୍ତି ନାହିଁ। ।
ହଁ ବନ୍ଧୁ।
ଏଁ ନିଜକୁ ଯାହା ଠିକ୍ ଲାଗେ ସେଇମାନେ ସେଇଆ କରିବାକୁ
ନା ନା ଦେଖନ୍ତୁ ମୁଁ ବୁବନ୍ତୁ ସେଟା ତ ଅଛି ଆପଣ ଯୋଉଟା ପାଇବେ ସେଟା ତ ଆସି ସଠିକ୍ କଥା କିନ୍ତୁ ଦେଖନ୍ତୁ ଏଇଟା ମୋ ଆମ ନିଜର ସେଠି ମୋ ପାଇ ହେଇଥାନ୍ତା ତାହେଲେ ମୁଁ ଆପଣଙ୍କୁ ନ ପଚାରି ପାରିଥାନ୍ତି ଅଲଗା କଥା। ବନ୍ଧୁ ଏଟା ଟୋଟାଲ ଆମ ଗ୍ରାମ ଲୋକଙ୍କ ଉପରେ କଥା ମୋ ଉପରେ ନୁହଁ। ଛୋଟ ଛୋଟ ପିଲାଙ୍କ ଉପରେ କଥା। ଯଦି ମୁଁ ଆମେ କିଛି ଟା ଭୁଲ ନିଷ୍ପତି ନେଇଯିବା ଏବେ ଯଦି ଭୁଲ ନିଷ୍ପତ୍ତିକୁ ଆମେ ସଂଶୋଧନ ନ କରିବା। ତାହାଲେ ଆଗକୁ ଆମ ଯୋଉ ପିଲାମାନେ ଆ ଛନ୍ତି ତାଙ୍କ ପାଇଁ
ପୂର୍ବ ପିଢି ମାନଙ୍କୁ ଅଧିକ ପ୍ରଭାବ ପଡିବ।
ପଢା ପଢି ସେଥିପାଇଁ ଆମେ ବନ୍ଧୁ କ ଏଇ ଏଇ ନିଷ୍ପତି ନେଇଚୁ ଏଇ ଯୋଉ ବାହାଘର ମାନଙ୍କର ହୋଉଚି। ବାହାରୁ ଯୋଉ ଆସୁଛନ୍ତି ଆମର ବର ବର ବାଲାଙ୍କ ସଙ୍ଗରେ ଯୋଉ ଯନ୍ତ୍ରପାତି ଆସୁଛି ସେ ଉଚ୍ଚ ସ୍ଵରରେ ଧ୍ଵନି ପ୍ରଦୂଷଣ କରୁଛନ୍ତି ସେଥିପାଇଁ ଆମେ କିଛି ଭାବିଛୁ ତାକୁ ଆମେ କିଛି ତ ଆମର ଆମ ନିଗାରା ରେ ଆମ ନିୟମ ଅନୁସାରେ ଏତିକି ମାନେ ଆପଣ ଏତିକି ପାଇଁ ଯେତୁ ଜଣ କାନ ତାକୁ ସହାୟ କରି ପାରିବ ସେତିକି ଅନୁସାରେ ଆପଣ ସେତିକି ଜୋରରେ ବଜାନ୍ତୁ।
ବ୍ୟବହାର କରନ୍ତୁ।
ଅଧିକ ଅନ ଅନୈତିକତାରେ ବ୍ୟବହାର ନ କରନ୍ତୁ। ଆପଣଙ୍କୁ କଣ ଲାଗୁଛି ମନକୁ ।
ନିହାତି ନିହାତି ଆପଣଙ୍କର ମନଭାବନା ଟା ମତେ ବହୁତ ଆକର୍ଷିତ କରିଛି। କାରଣ ଆପଣ ନିଜ୍‌ ଝିଅ ସହ ମଧ୍ୟ ଆପଣଙ୍କ ଗ୍ରାମର କିଛି ବୃଦ୍ଧ ଲୋକ ଏବଂ ବୟସ୍କ ଲୋକ ଏବଂ ଛୋ ଛୁଆ ମାନଙ୍କର ଧ୍ୟାନ ରଖୁଛନ୍ତି ସେଥିପାଇଁ ମତେ ବହୁତ ଖୁସି ଲାଗୁଛି। କାରଣ ମୋର ବନ୍ଧୁ ଜଣେ
ଆପଣଙ୍କ ଗାଁରେ ଏକ ବନ୍ଧୁ ଏମିତି କିଛି। ଏ କିଏ ପଦକ୍ଷେପ ନେଇଛନ୍ତି ନା ନେଇନାହାନ୍ତି। ।
ନାଇଁ ବନ୍ଧୁ ଆମ ଗ୍ରାମରେ ତ ଏମିତି ଆଗରୁ ଶବ୍ଦ ପ୍ରଦୂଷଣର ଅଧିକ ମାତ୍ରାରେ ଚାଲିଥିଲା ନିଜ ବିବାହ ଘରରେ ତ ସେଥିପ୍ରତି। ମୁଁ ଏକ ପଦକ୍ଷେପ ଗ୍ରାମର କିଛି ବୈଶିଷ୍ଟ ଲୋକମାନାନଙ୍କୁ ବସେଇକି ଏକ ପଦକ୍ଷେପ ନେଇଥିଲି। କି ନିଜ ନିଜ ପରିବାରର ବିବାହରେ ଆପଣ ଯଦି ଯଦି ଅଧିକ ଶବ୍ଦର ପ୍ରୟୋଗ କରୁଛନ୍ତି ତ ଆପଣଙ୍କ ପରିବାର ସହ ଗ୍ରାମର କି କିଛି ଅନ୍ୟ ପରିବାର ମାନଙ୍କର ମଧ୍ୟ କ୍ଷତି ହେଉଛି।
ହଅନ୍ତ।
ସେଥିପାଇଁ ଆମ ଗ୍ରାମରେ ସମସ୍ତ ନିଷ୍ପତ୍ତି ନିଆଯାଇଛି କି ଉ ଯେତିକି ଶବ୍ଦ।
ଆମର ତ ଆଜି ବନ୍ଧୁ ଆମେ କରିଛୁ ଏଇ ଆଉ। କିଛି ସମୟ ପରେ ଅପରାହ୍ନ ଚାରିଟା ସମୟରେ ଆମ ଗ୍ରାମର ସମସ୍ତ ବୃଦ୍ଧ ଲୋକ। ଆଉ ଯୋଉ ମାନେ ଏବେକା ଯୋଉ ଆମ ଯୋଉ ଛୋଟ ଅ ଯୋଉ ପିଲାଟି ଅଛନ୍ତି ଆମ ଦଳ ତାଙ୍କୁ ବି ଆମେ ଡାକିବୁ ବୁଝିଲେ। ଗାଁ ମଝିରେ ବସିକି ଟୋଟାଲ ଗ୍ରାମର ସମସ୍ତ ଲୋକ ରହିକି ଆମେ ଏଇ ନିଷ୍ପତ୍ତି ଟି ଦବୁ। ଗ୍ରାମ ଲୋକ ମାନେ କଣ କରୁଛନ୍ତି ମୁଁ ବନ୍ଧୁ ଆପଣଙ୍କୁ ନିଶ୍ଚିନ୍ତ ଜଣେଇବି କଣ ହେଲା। କଣ ମାନେ ଏଇ କଥାକୁୁ ସମସ୍ତେ ରାଜି ହେଲେ କି ନାହିଁ ମୁଁ ବନ୍ଧୁ ଆପଣଙ୍କୁ ଯେମିତି ହେଲେ କଲ କରିକି ଜଣେଇବି ହଁ ବନ୍ଧୁ।
ଆପଣ ଏ ଏ ନିଷ୍ପତ୍ତିଟା ଆପଣଙ୍କ ଅ ଅ ହଁ ପୈତୃକ ପରିବାର ପାଇଁ ନେଉନାହାନ୍ତି ବୁଝିଲେ କି?
ହଁ ବୁଝୁ।
ଆପଣ ଏ ପୁରା ଗ୍ରାମ ପାଇଁ ଏ ନିଷ୍ପତି ଟା ନେଉଛନ୍ତି ତ ଆପଣ। ଗ୍ରାମର ମୋ ହିସାବରେ ଆପଣଙ୍କ ଆର ସମ୍ପୂର୍ଣ୍ଣ ପରିବାର ଏବଂ ମଧ୍ୟ ଆପଣଙ୍କର ଗ୍ରାମର ଯୋଉ ବୈଶିଷ୍ଟଠ ଲୋକମାନେ ଅଛନ୍ତି ସେମାନେ ବି ଏ ନିଷ୍ପତ୍ତିରେ ଏକମତ ରହିବେ।
ଯାହା ବନ୍ଧୁ ଆପଣ ଏଇଟା କହିଲେ ମତେ ବହୁତ ଭଲ ଲାଗିଲା ମୁଁ ନିଶ୍ଚିନ୍ତ ଆଜି କଥା କହିବି ଆପଣଙ୍କୁ ଜଣେଇବି କଣ ହେଲା କି କଣ ନାହିଁ କି ରାଜି ହେଲେ କି ନାହିଁ। ଆପଣଙ୍କୁ ନିଶ୍ଚିନ୍ତ ବନ୍ଧୁ ରଖୁଛି।
ଆଜ୍ଞା।
ନମସ୍କାର ବନ୍ଧୁ।
ଆଜ୍ଞା କଣ ହେଲା ମତେ ଟିକେ ନିହାତି ଜଣେଇବି।
ହଉ ନମସ୍କାର ବନ୍ଧୁ।
ନମସ୍କାର।